ହ୍ୟାଲୋ।
ହ୍ୟାଲୋ, ହଁ।
ହଁ ଶୁଭୁଛିୁ ମୋ କଥା?
କଣ କରୁଛ?
ହ୍ୟାଲୋ। ଏଇ ରୋଷେଇ ଚାଲିଛି ଆଉ।
କଣ ଏତେ ଲେଟ୍?
ରୋଷେଇ
ହଁ ମୁଁ କହିଲି କଣ ଏତେ ଲେଟ୍?
ଲେଟ ରେ ଖାଇବା ତ। ଖାଇବେ।
ହଁ। ହଁ ଏତେ ଲେଟ?
ଏଇ ଆମେ ମାନେ ଖାଇସାରିଲୁଣି, ଆଉ ଦି ତିନି ଜଣ ଖାଇବେ ତ ଘରେ।
ଓହୋ।
ସେଥିପାଇଁ ରୋଷ ରାଜ ଚାଲିଛି ଆଉ।
ଓହୋ।
ଆଉ ଆପଣ, ରୋଷେଇ ଆଜି ଅରୁଆ ଭାତ ଡାଲମା। ଆଉ ଭଜା ହେଇଛି କଲରା ଭଜା, ଆଉ ବାଇଗଣ ଭର୍ତ୍ତା। ଭେଣ୍ଡିି ଖଟା।
ଓହୋ। ଆମର ବି ଆଜି ଭାତ, ଡାଲମା, ଭେଣ୍ଡି ଖଟା ହେଇଥିଲା, ଆଉ କିଛି
ହଁ ହଁ ବର୍ଷା ହଉଛି?
ହଁ ବର୍ଷା ହେଇକରି ଛାଡିଗଲା। ଅଳ୍ପ ବର୍ଷା ହେଲା, ଯେତେ ଜୋର ଆସିଛି ସେତେ ଜୋର ହେଇନି।
ଇଆଡେ ପୁରା ତିନି ଘଣ୍ଟା ଯାଏ ଜୋରେ ଘଡଘଡି ବର୍ଷା।
ତମ ଆଡେ?
ହଁ ତିନି ଘଣ୍ଟା।
ଯାହା ହଉ ବଡ ବର୍ଷା ହେଇଛି ଆଉ।
ହଁ ବା ହଉନଥିଲା। ଆଠ ଦଶ ଦିନ ହବ, ଉଠାଏ କିନ୍ତୁ ହୁଏନି, ଯଦି ହୁଏ ଟିକେ ନାଗୁରୁ ହୁଏ ପଳାଏ।
ହଁ ହଁ ଆମର ସେମିତି ହୁଏ କିନ୍ତୁ ଆଜି ଟିକେ ହେଇଛି।
ହୁଁ ହୁଁ ଆଜି ଦେବଶ୍ନାନ ପୂର୍ଣିମା ନା ଆଜି ଯାହାଲେ ବି ଟିକେ ବର୍ଷା ହବ।
ହଁ ଯାହା ହ ଟିକେ ବର୍ଷା ହେଲା। ନାଇଁ ଯୋଉ ବଡଦାଣ୍ଡ ରେ ବି କେଯାଏ ଲୋକ ମାନେ ଗରମରେ ଇଏ ହେଇଯାଉ ଥିବେ, କିନ୍ତୁ ବର୍ଷା ଟା ଟିକେ ହେଇଛି।
ହୁଁ।
ଆଉ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଚୁ। ଆଉ ଆପଣଙ୍କ ଘରେ?
ହଁ ହଁ।
ହଁ ହଁ।
ହଁ ହଁ ଭଲ ଅଛନ୍ତି।
ରୋଷେଇ ବାସ ସରି ଖିଆ ପିଆ ସରିଲାଣିି।
ହଁ ଖିଆ ପିଆ ସରିଲାଣି ଯେ, ଲାଇନ କୋଟି ଗଲା, କିନ୍ତୁ ଲାଇନ ଆସିଛି ଯେ ପୁରା ଡିମ। ପୁରା ଲୋ।
ବର୍ଷା ହେଲେ ତ ଆମର ତ ଆସିନି ଏତବେଳେ ଯାଏଁ।
ହଁ ବା ଫ୍ୟନ୍ ବି ଚାଲୁନି ଏତେ ଜୋର ଲୋ। ସେଇଥିର ମୋ ପୁଅ ଉଠି ଯାଇଥିଲା ମୁଁ ତାକୁ ପୁଣିଥରେ ଶୁଆଇ ଦେଇଛି।
ହୁଁ ମୁଁ ପୁଅ ଓଠି ପଇଲା ଯେ ତାକୁ ଧରିକି ଏତେବେଳୁ ବସିଛି ଶଉନି ଦେହଟା ଭଲ ନାଇଁ ତାକୁ ଜର ହେଇଯାଇଛି ଯେ
ଅ ହ।
ହ ସେଥିପାଇଁ ଆଉ।
ଭାଇରଲ ଫିଭର ଟା ହେଇଥିବ ଆଉ।
ହଁ ବା ତିନି ଦିନ ହେଲାଣି ଉଠୁନି କିଛି ନାଇଁ ଖାଉନି।
ମେଡିସିନ ଭଲ ମେଡିସିନ ଆଣିକି ଦିଅ।
ହଁ ଡକ୍ଟରଙ୍କୁ ଦେଖେଇକି ହେଇ ସେଇଥି ଦେଖିକି ହେଇଛି ତ ଟେଷ୍ଟ ନଟା ରାତିକୁ କରୁଛି।
ହଁ କଣ ପୁଣି ଆସିଲା ନର୍ମାଲ ସବୁ ତ।
ହଁ ସବୁ ନର୍ମାଲ ଆସିଛି। ଖାଲି ଦେହାଟା ହେଇଯାଇଛି ସିଜିନା ପୁଣି ଚେଞ୍ଜ ହେଲା ନା ବର୍ଷା ଦିନ ହେଇଗଲା।
ହଁ ହଁ।
ବର୍ତ୍ତମାନ ସମସ୍ତେ ପଡିବେ ଆଉ ବଡଲୋକ ବି ଜରରେ ପଡିବେ।
ହଁ ବା ସେଇଥିପାଇଁ କି ତ ଉଁ ଭାଇରାଲ ଫିବର ଟା ବୋଲି ହଁ ତ। ଇଏ ବି ଚେଞ୍ଜ ହଉଛି କେତେବେଳେ ଖରା କେତେବେଳେ ବର୍ଷା ହେଇଯାଉଛି।
ହଁ।
ସେ ଆଇବ କେତେବେଳକୁ କେଜାଣି ଆମର ବି ନା
ତମର ଟୋଟାଲ ନାଇଁ ନାଇଁ ଆମର ଇନଭେଟର ଇନଭେଟର ଅଛି କିନ୍ତୁ ଇନଭେଟର ଥିଲେ କଣ ଲାଇନ୍ ତ ଡିମ୍ ନା।
ସେଇଟା ଡର କିନ୍ତୁ ଆମର ବି ଏବେ ଚାଲିଛି କିନ୍ତୁ ଇନ୍ଭଟର ଚାଲିଲେ ସବୁ ଫ୍ୟାନ୍ ଗୁଡ଼ା ଚାଲିଲାଣି ଚାରି ପାଞ୍ଚଟା ଯାକ। କେତେ ମିନିଟ୍ ଯିବ ଆଜି ତିନି ଘଣ୍ଟାରେ ପୁଣି ଯିବ।
ହଁ ହଁ।
ହଉ ଆଉ
ଡର ଲାଗୁଛି ଇନଭଟର ଲଗେଇ ନାଇଁ ରାତି ଟା ଥାଉ ରାତି ଚିନ୍ତା। ଦିନ ବେଳା ଯେମିତି ଯାହା କରିଦେବ। କେତେ ବର୍ଷ ହଉଥିବୁ କିନ୍ତୁ ଲାଇନ ଟା ଥାଉ।
ହଁ।
କାମ ଦେଖାଯିବ ଲାଇନ୍ ଥିଲେ। ଉଁ ହଁ ଯଦି ଲାଇନ୍ ନଥିବ ଇନଭଟର ମାନେ ଜଲଦି ଖାଇ ପିଇକି ଶୋଇପଡ।
ହଁ ହଁ ହୁଁ। ହଁ ବା ଯେତେ ଯାହା ହେଇଛ କିନ୍ତୁ ଲାଇନ ଟା ରହିଥାଉ।
ଏବେ ଆମ ଲାଇନ କାଟ ଶୁଣୁନାହାନ୍ତି ଆଗ ଅପେକ୍ଷା ଏତେ ଯେତିକି କହୁଛନ୍ତି।
ନାଇଁ ଆମର ତ ଏପଟେ ବହୁତ କାଟୁଛନ୍ତି ଲାଇନି। ହଁ ଏବେ ତ ମାନେ ଟ୍ରାନ୍ସମିଟରରେ ପୁରା ଜଳିଲା ପଡିକି। ଏମିତି ଲାଇନ ପୁରା ରାତି ଯାକ ବି କାଟିଦେଲା।
ହୁଁ
ଏମିତି ଇଏ ହଉଛି ଏପଟ ଏପଟେ କଣ ମାନେ ଯୋଉ ଭାଇ ପ୍ରତ୍ୟେକ ଘରେ ଘରେ ଏସି ନା କେ ଏତେ ବି ମାନେ ଇ
ବୋଲଟେଜ ତାର ଇଏ ନବ ସମସ୍ତଙ୍କ ଘର ତ ଗୋଟେ ଗୋଟେ ଜଣ ତିିନି ଚାରିଟା ରହୁଛି।
ହଁ। ଆଉ ଆମର ଏଠି ପ୍ରତ୍ୟେକ ଘରେ ଘରେ ଏ ସି ଆଉ। କେତେ ବି ଇଏ କରିବ ପୁରା ଟ୍ରାନ୍ସମିଟର ପୁରା ଜଳି ଯାଉଛି ବେଳ ପଇଲେ।
କଣ କରିବେ। ଆଉ ତାର ଫାର ବି ଏମତି ଛିଡି ଯାଉଛି ପୁରା ସର୍ଟ ହେଇକିରି ତାର ଫାର ସବୁ ଇଏ ହେଇଯାଉଛି।
ପେସର ନଉନଥିବ ଇଏ ତ ନ ନ
ହଁ ବହୁତ ମାନେ ପୁରା ଘରେ ଘରେ ତାପରେ ଯୋଉଠି ଟ୍ରାନ୍ସମିଟର ସେଠି ଆପାଟମେଣ୍ଟ ହେଇଚିନା ଆପାଟମେଣ୍ଟ ମାନେ କେତେ ତ ଜାଣିଥିବ ଗୋ ଗୋଟେ ଗୋଟେ ଗୋଟେମାନେ ଯେତେ ରୁମ ଥିବ ସେତେ ଏ
ସମସ୍ତେ ହଁ।
ହଁ ଆଉ କେତେ ହଁ କେ କେତେବି ସପୋଟ ନବ ଗୋଟେ ଟ୍ରାନ୍ସମିଟର ଆଉ ବହୁତ କେତ ଟାଇମ ଆମର ଏପଟେ ଲାଇନ କାଟୁଛି ଏଇଚି ଯାଇଛିଯେ ଦି ଘଣ୍ଟା ହେଇଯିବ କି ତିନି ଘଣ୍ଟା ହେଇଯିବ ଆସିବାର ନାହିଁ ସେମିତି ଡିମ ଅଛି।
ଆମରତ ଏମତି କଟୁଛି ଆଉ
ଆଉ ପୁଅ ପାଠ ପଢୁଛି
ନାଇଁ ନାଇଁ ଦେଢ ବର୍ଷ ବର୍ଷେ ତିନିମାସ ହଁ ପୁରା ଛୋଟ ଛୁଆଟା।
ଓହୋ ଦେଢ ବର୍ଷର ଟିକେ ଟିକେ ଚାଲିବଣି ନାଇଁ
ହଁ ହଁ ଟିକେ ଟିକେ ଚାଲିଲାଣି
କଣ ଡାକିଲାଣି ସବୁ
କିଛିନାହିଁ ଖାଲି ବା ବା କଉଛି କେତେବେଳେ କେମିତି ମା ହଉଛି ଏଇ ଖାଲି କୁହାଟିବ ତାଛଡା କିଛି ନୁହେଁ
ଓହୋ ଗୋଟେ ଗୋଟେ ଛୁଆଙ୍କର ଲେଟରେ ପାଟି ଫିଟେ
ନାଇଁ ପୁଅର ମୋ ପୁଅର ପୁରା ଲେଟ ଚାଲିବା ପୁରା ଚାଲିବା ଟା ଟିକେ ଜଲଦିହେଲା ନହନେ ନାହିଁ। ତାର ସବୁ ଲେଟ ପାଞ୍ଚ ସାଢେପାଞ୍ଚ ମାସରେ ପେଟେଇଲା
ଓ ହ ହଁ ନହେଲେ ଛୁଆ ଅଢେଇ ମାସ ତିନି ମାସରୁ ନଉଟନ୍ତି କଡ ନଉଟନ୍ତି
ହଁ ନାଇଁ ଏଇ ପାଞ୍ଚ ମାସ ସାଢେ ପାଞ୍ଚମାସରେ ପେଟେଇଲା। ଗୁରୁଣ୍ଡିଲା ଯାଇକି ବର୍ଷ ପରେ ବୋଧେ ଗୁରୁଣ୍ଡିଲା
ହଁ ଓହୋ ପୁରା ଲେଟ ଆଉ ଦାନ୍ତ ଫାନ୍ତ ଉଠିନି
ହଁ ଦାନ୍ତ ଉଠିଲାଣି
ଓ ହ ଦାନ୍ତ କେତେ ମାସରେ ଉଠିଲା?
ଦାନ୍ତ ଓ ସେଇ ଏଗାର ଏଗାରକି ସାଢେ ଦଶ ମାସରେ ବଧେ ପାଷ୍ଟତ ଉପରେ ଉଠିଗଲା ତିନିଟା ତଳେ ହେଇ ଗୋଟେ ହେଇକି ଥିଲା ଥିଲାଯେ ଏବେ ଉଠିଛି ଜଣକ ତଳଟାରେ ଦିଟା ତାର ସବୁ ଲେଟ
ଯେତେ ଲେଟରେ ଉଠିଲେ ଦାନ୍ତଟା ଭଲ
ହଁ ଆମେତ କହିଲ କଣ ଦାନ୍ତ ଉଠୁନି ଉଠୁନି ଛୁଆଙ୍କର ଉଠିବା କଥା ପାଞ୍ଚ ମାସରେ ଉଠୁ ଉଠେ କାହାର ସାତମାସରେ ଉଠେ କାହାର ଇଏ ମାସରେ ଉଠେ ପୁର ପୁରା ଲେଟ ଦାନ୍ତ ଉଠିଲା
ନାଇ ମୋ ପୁଅର ସେମିତି ସବୁ ଦାନ୍ତ ଉଠିଲା କିନ୍ତୁ ତଳ ଦାନ୍ତରେ ଯୋଉ ତଳଟା ଦିଟା ଦାନ୍ତ ଥାଏ ମେନ ଦାନ୍ତ। ତାପାଖ ଦାନ୍ତଟା ଟୋଟାଲ ଉଠିଲାନି ଉଠିଲାନି ଟୋଟାଲେ କାଇଁ ଉଠୁନାହିଁ ସେଠୁ ମୁଁ କହିଲି ଡ ଡକ୍ଟର ଦେଖେଇବି କଣ ଖୁଆବିନା କଣ କରିବି? ସେଇଠୁ ମୋ ନଣନ୍ଦ କଣ କଲେ ସିଏ କହିଲେ। କହିଲେ ନାଇଁ ତାର କାଲସିୟମ ଅଭାବରୁ ଦାନ୍ତ ଉଠୁନାହିଁ। ହୁଁ ଉଠୁନାହିଁ ସେ ମନକୁ ତାର ଲେଟ ହେଲେବି ଉଠିବ।
ଲେଟ ହେଲେ କିନ୍ତୁ ଭଲ କୁହନ୍ତି। ବହୁତ ମାନେ ଲେଟ
ଲେଟ ହଁ ଲେଟର ପଡିବ ଆଉ ସେ ଯୋଉଠୁ ନଣନ୍ଦ ଯୋଉଠୁ କହିଲେ ମୁଁ ଟିକେ ରିଲାକ୍ସ ଫିଲକଲି। ହେଇଠୁ ଦେଖିଲା ବେଳକୁ ସେ ଦାନ୍ତଟା ଟିକେ ଟିକେ ବାହାରିଲା।
ମୁଁ କହିଲି କଣ କିଛି ଇଏ କରୁନି ହଉ ଦାନ୍ତ ଫାନ୍ତ ଉଠୁନି। ମୂଁ ବି ଡରି ଯାଇଥିଲି।
ହଁବା କେ ଯାହା ଦେଲେ ମା ମନ ନା ସବୁଥିରେ ଟିକେ କୁନ୍ତୁ କନ୍ତୁ ରହିବ।
ହୁଁ ମୁଁ ତଥାପି ତ କଥା କହୁନି ଉଂ ଉଁ ହଉଛି ଏତୋବୋଲୁକୁ ଡାକିବା କଥା।
ହଁ କଥା ଟିକେ କହନି ହଁ।
ସେଇଟା ବି ଟିକେ ମନେରେ ଇଏ ଅଛି
ଆମର ଏଠି ଗୋଟେ ଝିଅ ଟା ଅଛି ଏ ବର୍ଷକର। ତ ହଁ ବର୍ଷେ ତେର ମାସ ଚଉଦ ମାସର। ସେ-ଏ-ଏ, ସେ କଥାବାର୍ତ୍ତା କରନ୍ତିନି ପ୍ଲସ୍ ଓ ମାନେ କ୍ଲିୟର ବାଗରେ ଠୋଠା ହେଇକି କଥାବାର୍ତା ତାର।
ହୁଁ, ଛୁଆ ଜଲଦି କହିବା ଦରକାର ତ
ହଁ କଥା ଟା ଟିକେ ଜଲଦି କହିବା ଦରକାର।
ହଁ ତଥାପି ବର୍ଷକରୁ ଛୁଆ ଡାକନ୍ତି। ବାବା ମା ବୋଉ ଏମତି ମୋ ପୁଅ ଫାଷ୍ଟରେ ତ ତା ବାବାକୁ ଡାକିଥିଲା। ହଁ ସେ କହିବ ଯେ ତମେ ଯୋଉ ଆପଣ ଯୋଉ କହୁନାହାନ୍ତି ଯୋଉ ଲେଟ ରେ ତାର ସବୁ କିଛି ସେ ଗୋଟେ ଲେଟ ରେ ପାଟି ଫିଟିବ ଟିକେ ଆଉ।
ହଁ ହଁ ଆଉ ଘର ସମସ୍ତେ ଖାଇ ପି ସାରିଲଣି, କଣ କହିଲେ?
କହିଲେ ଏବେ କଣ କରୁଛନ୍ତି ସଇଛନ୍ତି?
ନାଇଁ ଏବେ ଯାଉଛି ଖାଇବାକୁ ଦେବି ବସିଲାଣି ଖାଇବାକୁ ଦେବି ସମସ୍ତେ ଖାଇବେ।
ନାଇଁ ନାଇଁ ମୁଁ କହିଲି ପୁଅ ଶୋଇଛନ୍ତି?
ନାଇଁ ଟିକେ ଶୋଇଥିଲା ଯୋଉ ଘଡଘଡି ମାଇଲା ଡରିକି ଉଠିକି ଇଏ ହଉଛି ଆଉ।
ଓ ହଁ ଆଉ ଟିକେ ଧ୍ୟାନ ର ଟିକେ ଛୋଟ ଛୁଆ ନା କୋଉଠି କଣ ପଢି ଫାଡି ଯିବେ କଣ କରିବେ।
ହଁ ବା ଚାଲୁଛି ଟିକେ ଟିକେ ଗଳିପଡଛି ପୁଣି ଉଠୁଛି ପୁଣି ଚାଲୁଛି ଆଉ।
ହଁ ସେ ତ ସେମତି କରିବେ।
ହଁ ବର୍ଷା ସେଆଡ଼େ କମିଲାଣି ୟାର ତ କମିଲାଣି।
ହଁ ଇଆଡେ ବର୍ଷା କମିଗଲାଣି। କେତେ ଜୋର ଉଠେଇକି ହେଇଥିଲା ତାପରେ ଅଳ୍ପ ବର୍ଷା ହେଲା ତାପରେ କମିଗଲା।
ବର୍ଷା ହେଲେ ସୋଉୁ ପାଛୁ ପୁଛୁ ପଦା ଜମାରୁ ଯିବା ଇଛା ହନି।
ବେଶୀ ସେଇ ଗୋଟା ବେଶୀ ଇଏ ଲାଗିବ।
ହ ବା ଖାଲି ଭିତାରେ।
ତାପରେ ଛୋଟ ଛୁଆ ବି ଥିଲେ ଆହୁରି ଟିକେ ହଇରାଣ କାହିଁକି ନା ତାଙ୍କୁ ଟିକେ ଭଲ ବାହାରେ ବୁଲାବୁଲି କରିବାକୁ ପଡନ୍ତା ଯ ବର୍ଷା
ହଁ ନାଇଁ ଏ ଛୋଟ ଛୋଆଟା ଘର ଭିତରେ ର ରାସିଆ କୋଉ ଯାଇପାରିବ ପଡାକୁ।
ହଁ ସେଇଆ ବା।
ପଥାଏ।
ଆଉ ବର୍ଷା ଟା ହେଲେ ଭାରି ଅବାଗିଆ ଲାଗେ।
ହଁ।
ଅ ହୋଊ ଆମେ ଏବେ ରଖିବା ପଛରେ କଥା ହବା ହଉ।